କଣ କରୁଚ?
କିଛି ନାହିଁ ହେମିତି ଟିକେ ଆସିଥିଲେ ବୁଲିବା ପାଇଁ ଯିବି ସାଙ୍ଗଟା ରୁମ କୁ ଟିକେ ଆଉ।
ଓହୋ ଖାଇସାରିଲଣି?
ଖିଆ ପିଆ ତ ବହୁତ ହେଇଲାଣି ଆଜି।
ହୁଁ କୁଆରେ ବୁଲି ଯାଇଛ?
ଏଇଠି ଅଛି ରସୁଲୁଗଡ ଆସିଥିଲି, ରସୁଲୁଗଡ ସାଙ୍ଗଟାର, ମୁଁ ଯିବି ଶହୀଦନଗର ଯିବି ଟିକେ ଆଉ।
ଓହୋ କଣ ଖାଇଛି ଆଜି?
ଖିଆ ପିଆ ତ ହଉଛି ସକାଳୁ ଆଜି ମସ୍ତ ଖାଇବା ହଉଛି ହେଲ
ତାହେଲେ ଏବେ ଏବେ କଣ ଖାଇଛ?
ଏବେ ଇଭିନିଂ ରେ ଚାଓମିିନ, ଏଗ ଚପ୍, ଚିକେନ ପକୋଡା। କେକ୍ ରାଇ ଆଉ ଗୋଟେ ମିଲ୍ ଗୋଟେ ପିଇଥିଲେ ତା ସାଙ୍ଗ ଭଉଣୀ ତନ୍ଦୁରୀ ମୋମୋ।
ହୁଁ।
ଆଉ ଗୋଟେ
କାହାର ବଡେ ଥିଲା ନା ତମର ବର୍ଡେ ଥିଲା କି?
ବାର୍ଡେ ଅଛି ଯାଇନି ଯିବି ଏଟା ଖିଆ ହେଇଛି ଏବେ ଯାଇକି ଇଭିନିଂ ରେ।
ଅ ହଁ ଏରା ଖାାଇଛ ଆଉ। ଆଉ କୁଆରେ ବୁଲୁଛ ନା କୁଆଡେ ଯାଇଛ?
ଯିବୁ ଏବେ ସେ ୱେଟ୍ କରିୁଛି ସାଙ୍ଗଡା ଆସଛି ତ ୱେଟ କରିଛି ତା ପାଇଁ ଆଉ।
ଓହୋ ଏବେ କୁଆଡେ ଯିବ?
ସାଙ୍ଗା ଟା ରୁମକୁୁ ଯିବୁ ତାର ବାର୍ଡେ ଅଛି ତ ଯିବୁ ସେଥିପାଇଁ ଆଉ। କୁଆଡେ ହଜି ଯାଉଛ ଦେଖା ଦର୍ଶନ ମିଳୁନି।
ଅହ ହଁ। ଆଉ ଆଜି କଣ ଡ୍ୟୁଟି ନାହିଁ ନଥିଲା କି?
ହଁ ଡ୍ୟୁଟି ମର୍ଣ୍ଣିଂ ଥିଲା ସରିଲାଣି।
ଆଉ ଆଜି ସକାଳୁ ମନିଂ ହେଇଗଲାଣି।
ହଁ।
କେତେଟା ଏ ସରୁଛି।
ପାଞ୍ଚଟାରେ
ଉୁଁ ହୁଁ ଭଲ ହଁ ସକାଳୁ ମନେକି ହେଲେ ଭଲ ଯୋଉ ଦିିପହରେ ଗଲା ଟାଇମରେ ରେ ବୋହୁତୁ ଖରା ହଉଛି।
ଦିପ ପହରେ ଗଲେ ଖରା ହଉଛି ଦିପହରେ ଗଲେଉ ଅଫିସିରେ ମ୍ୟାନେଜର ଫାନେଜର କେହି ନଥିବେ ସନ୍ଧ୍ୟାବେଳକୁ ଶାନ୍ତି।
ହଁ ଆସିକି ଖାଇ ପିଇକି ଟିକେ ରେଷ୍ଟ୍ ନେବ ତାପରେ ଟିକେ ବୁଲାବୁଲି କରିବ।
ଦି ପହରେ ହେଲେ କିଛି କାମ କରି ହଉନି। ବୁଲି ହଉନି କାମ ମାନେ ଦ୍ୱୀପରେ ଲସ୍ ସରି ସକାଳ ହେଲେ ଲସ୍। ସକାଳେ ଲସ୍ କଣ ନା ମ୍ୟାନେଜର୍ ଫ୍ୟାନେଜର୍ ସବୁ ରହୁଛନ୍ତି କାମ କାମ କାମ
ଓ ହଁ। ଓହୋ ସେଇ ଟାଇମ୍ ରେ ତମ ଭଲ।
ହଁ।
ହୁଁ। ଆଉ ଘରୁ କେବେ ଯାଇକି ଆସିଲା କେବେ?
ଘରକୁ ତ ଯାଇନି ଯାଇଥାନ୍ତି ଭାବୁଥିଲି ସେଦିନ ଘରୁ ଯାଇ ହେଲାନି।
ତମର ପାଖ ବଧେ ଆଉ।
ଆଁ?
କହିଲି ତମର ପାଖ ବଧେ ତ ସେମିତି ଯିବା ଆସିବା କରୁଛ ଆଉ।
ପାଖ କଣ ଫିର୍ ବି ଅଶୀ ପଞ୍ଚାଅଶୀ ଲବେ କିଲୋମିଟର ହେଲାଣି ଆଉ କଣ।
ଯାହା ହେଲେ ବି ସବୁଦିନ ଶନିବାର ରବିବାର ଯାଉଛ ନା ଆମ ଭାବିଲି ପାଖ ହେବ ଯାଇକି ଘରକୁ ଟିକେ ପଳେଇ ଆସି
ନାଇଁ ଘରେ କଣ ହୁଏ ଏକୁଟିଆ ରଇ ଯିବା କଥା ଖାଲି ଟିକେ ଘରୁ ଗଲେ ଘରଲୋକ ଏଠି କଣ ହିଁ କରିବି ରବାର ଚୁଟି ଛୁଟିରେ ରହିଲେ ଶୋଇବା ଛଡ଼ା ଆଉ କିଛି କାମ ନାହିଁ
ହଁ ଯାହା ସାଙ୍ଗସାଥି ସହିତ ଟିକେ ବୁଲାବୁଲି କରିବ। ନହେଲେ ଆଉ କଣ କରିବ।
ସାଙ୍ଗସାଥି ସହିତ ତ ସବୁଦିନ ବୁଲୁଛ ଗୋଟେ ଦିନ ଛୁଟି ମିଳୁଛି ଘର ଲୋକଙ୍କ ସହିତ ଟିକେ ଟାଇମ୍ ସ୍ପେ ସ୍ପେଣ୍ଡ୍ କରିବା କଥା ଆଉ।
ହଁ ଠିକ୍।
ଆଉ ଏବେ କଣ କରୁଛ?
ଏଇ ଅଛିିବା ଆଚାର୍ଯ୍ୟ ବିହାରରେ। ତମେ କଣ କରୁଛ?
ଏବେ ବସିଛି ଆଉ ଏବେ ବାହାରକୁ ଯାଇଥିଲି ଟିକେ ଦିଦି ସହିତ। ବେ ବୁଲାବୁଲି କରିକି ଆସିଲି ଆଉ।
ଅହୋ।
ଆ ଏବେ ତ ବସିଛି ମାମା ଘରେ ସହିତ ଲୋକ ସହିତ କଥା ହଉଥିଲି। ଏବେ ବସିଛି ବସିକି କାଟୁନ ଦେଖୁଥିଲି ଆ
ଏକ୍ଜାମ କେମିତି ଗଲା କଣ?
ହଁ ଭଲ ହେଇଛି ଆଉ ମାତର ଗୋ ଟେ ଏକ୍ଜାମ ଅଛି ତିରିଶ ଟା ଆ ଲାଷ୍ଟ ଅଛି ଆଉ।
ସଇଲା ପରେ ଘରକୁ।
ହଁ ଟିକେ ଦିଦି କଲେ ତୁ ଏବେ ଜାଆନି ଟିକେ ବୁଲାବୁଲି କରିବୁ। ଟିକେ ପୁରୀ ଯିବା ତାପରେ ଯିବୁ ଘରକୁ ଆଉ ସାଙ୍ଗର ମ୍ୟରେଜ୍ ଅଛି। ତମ ଗଲି ବୁଲାବୁଲି କରିକି ଯିବି ହାରି ଆଉ।
ଓହୋ ଖାଇଥିଲ କନ୍?
ଏବେ ବାହାରକୁ ଯାଇଥିଲି ଗୁଚୁପ ଖାଇକି ଆସିଥିଲି ଆଉ। ଆଉ ଦି ପରେ ବିରିୟାନି ଖାଇଥିଲି ଆଉ।
ଭଲ ଖାଇ ପିକି ମଜା କରୁଛ ଆଉ କଣ?
ମଜା ହଁ ଭଉଣୀ ସହ ତ ଅଛି ମଜା କରିଛି ଆଉ ଅଲଗା ହଷ୍ଟେଲରେ ମଜା କଣ ଏଇ କୁଟିଆ ଖାଲି ଖାଲି ଲାଗିଯନ୍ତା। ହୁଁ କଣ କହିଲ?
କଣ କହୁଛ ସୁଇଚ୍ କରିଦବା ନା ହଣ୍ଟେଲ କୁ?
ସୁଭ ନେଇ?
ହଷ୍ଟେଲ କୁ ସୁଇଚ୍ କରିଦେବା ନା କଣ?
ନାଇଁ ମା ଏବେ ତ ମୋର ସରିବ ଘରକୁ ଯିବି ଭାରି ଆଉ। ଆସୁଛି ଖାଲି ଏଗଜାମ୍ ପାଇଁ ଆସୁଛି ତାପରେ ଘରକୁ ଯଉ ସେଠୁ।
ହଁ।
ଆଉ କଣ କରୁଛ? ଆସିଲା ଟାଇମ ରେ ଟିକେ ଡେରି ଆଉ। ବୁଲା ବୁଲି ଘରା ଘରିକି ଆସିବୁ ଘର ରୁମକୁ ଆଉ।
ମୁଁ ଯାଇ ବୁଲେଇ ଦେବି କି?
ଆଉ ଭାଇ ନାହାନ୍ତି କି?
ଭାଇ ନାହାନ୍ତି ମାନେ?
ଭାଇ ତମ ଭାଇ ନନା ନା କଣ ଡାକୁଛ?
ଆରେ ଭାଇ ତା ରୁମ ରେ ନା।
ଘରକୁ ଗଲେନି ହେରି?
ରୁମ୍ କୋଉଠି ଗଲିଣି କି ରୁମ କୁ ତମ ସାଙ୍ଗ ଟା ରୁମରେ ରହିବି ଆଜି। ଯାର ବାର୍ଥଡେ ଅଛି ସେଇଠି କା ଯାଉଛୁ ବସିକି ରାତି ସାରା ସେଠି ବସ ସେମାନେ ମୁଁ ସେଇଠି ରହିଲେ ଆଉ।
ଓହୋ।
ପାର୍ଟି ଆଜି ରାତିରେ ପାର୍ଟି କରିବ ବସିକି ଆଉ।
ଉଁ ହୁଁ। ହୁଁ ହୁଁ ତମେ କଣ ଭଡା ଦଉଛ ନା ହଷ୍ଟେଲ ରେ ରହୁଛ?
ନାଇଁ ନାଇଁ ଭଡା ଘରେ।
ଉ ହୁଁ ଭଡା କେତେ ଲୋକ ଅଛନ୍ତି?
ତିନି ଭାଇ ରହୁଛୁ ଆଉ ବଢା ସେ ନଉଛି ପାଞ୍ଚ ହଜାର।
ହଁ ସେୟାର୍ କରି ଖାଉଛ ନା ଅଲଗା ଅଲଗା?
ତିନି ଜଣ ରହୁଚୁ ଅଲଗା ଅଲଗା କଣ ଖାଇବୁ?
ସେୟାର କରି ଖାଉଛ।
ଓବିଅସଲି ରୋଷେଇ ଯିଏ ନାହିଁ ସିଏ ଖାଇବା କଥା ଆଉ ଅଲଗା ଅଲଗା କଣ ଖାଇବୁ ଜଣ ଜଣ ଭାଇ ମାନ ବି ପୁଣି ଅଲଗା ରନ୍ଧା ହେଉଛି ଖାଇବୁ?
ହଁ ନିହାତି ଭାଇମାନେ କଣ ଅଲଗା ଖାଇବ ସାଙ୍ଗସଥି ଅଲଗା ହେଲେ ସେନ୍ ଗୋଟେ ଗୋଟେ ବି ସେୟାର କରି ଖାଉଛନ୍ତି ଅଲଗା ବି ଖାଉଛନ୍ତି।
ଆମର ପୁଅ ପିଲାଙ୍କର କୋଉଠିଅଲଗାକରି ଖଆନ୍ତିନି।
ହଁ ସେୟାର କରିକି ଖାଇଲେ ଭଲ।
ଏଇ ଝିଅ ପିଲାଙ୍କର ରୋଲ ଚାଲେ ତାଙ୍କର ଅଲଗା ଅଲଗା କରିକି।
ହଁ ଏଇ ଏଇଠି ବି ପୁରା ସେୟାର କରିକି ସେମତି ଖାଉନାହାନ୍ତି ଅଲଗା ଅଲଗା ସମସ୍ତେ। ହଉ ଦିଦି ଅଛନ୍ତି ସାଙ୍ଗହୋଇ ଆମେ ଖାଉଛୁ ନହେଲେ ଏମାନେ ସମସ୍ତେ ଅଲଗା। ନରେ ଗୋଟେ ଗୋଟେ ଅଛନ୍ତି ସେୟାର କରିକି ଖାଉଛନ୍ତି।
ହଁ। ସବୁଠି ସେୟାର ଆମେ ଏଠି ହେଲେ ସେୟାର୍ କରିିକି ଖାନ୍ତି ଅଲଗା ଅଲଗା କିଛି ନାହିଁ।
ହଁ, ଆଉ ହିଆଡେ କଣ ଫେମସ୍?
ଗୋଟେ ସେକେଣ୍ଡ ଟିକେ ଲାଇନ ରେ ରହିଲ!
ହଁ।
ଗୋଟେ ସେକଣ୍ଡ ଖାଲି ହାଁ। ହ୍ୟାଲୋ, କୋଉଠି ଯିବେ କି? ହ ହ। ଏଇଠି ଯାଉ ନାହାନ୍ତି। ବସଷ୍ଟପ୍ ଅଛି ପଳେଇବ ଆରାମସେ। ହ୍ୟାଲୋ।
ହଁ।
ହ।
ଏବେ ବୁଲିଯିବା ଆଉ। ମଜା ମସ୍ତି ଟିକେ କରା କରି ଆସିବା ଆଉ।
ହ୍ୟାଲୋ।
ହଁ।
ଆଉ ରୋଷେଇ କଣ ରାତିରେ?
ଏବେ ତ ବିରିୟାନୀ ଖାଇଥିଲି, ଗୁଚୁପ୍ ଖାଇକି ଆଇଥିଲି, ଆଉ କଣ ରୋଷେଇ ହବା ଦେଖି ଆଉ ଦିଦି କଣ କହିଲେ, ବାହାରୁ ନହଲେ କିଣିକି ଆଣିଭେରି ନଅରେ ଘରେ କଣ କରିବେ ରୁମରେ ଆଉ। ହଁ-ଅନ୍।
ଆଉ କେମିତି ମଜା କରିବ! ପୁରା ତ ମଜା କରୁଛ ତମେ ଆଉ କଣ?
ହଁ, ଭଲ ଭଉଣୀ ମାନେ ଭଲ ମଜାମସ୍ତି କରନ୍ତି। ଭାଇ ମାନେ ମଜାମସ୍ତି କରନ୍ତି। ଯଲି ଅଲଗା ହଷ୍ଟେଲରେ ଥାନ୍ତି କିଛି ବୋରିଙ୍ଗ, ବୋରିଙ୍ଗ ଲାଗିଆନ୍ତା।
ହଁ।
ହୁଁ। ଆଉ ସକ୍ ସକାଳୁ ଗଲା ଟାଇମ୍ ରେ କିଛି ଖାଇନି ଖାଲି ବିସ୍କିଟ୍ ଖାଇକି ଯାଇଥିଲି, ଏକ୍ସାମ୍ କରିକି ଆସିଲି ହେରି। ଆସିଲା ଟାଇମ୍ ଦିଦି କହିଲେ, କଣ ଖାଇବି? ଦିଦି କହିଲ କଣ ଖାଇବୁ? ମୁଁ କହିଲି କଣ ଧରିକି ଆସ୍ ଆସିଲା ଟାଇମ୍ ବିରିୟାନୀ ଧରିଥିଲା। ବିରିୟାନୀ ଧରିକି ଆସିଥିଲା ଆଉ।
ଓହୋ!
ଉଁ ହୁଁ, ଆଉ, ତମେ ତ ହିଆରେ ସାଙ୍ଗସାଥି ମଜା ମସ୍ତି କରିକି ଆସିଛ ଆଉ।
ଆମର ତ ମଜା ମସ୍ତି ଚାଲିଛି ଆଉ, ସେଥିରେ କଣ ଅଛି?
ପୁଅ ପିଲାଙ୍କର ସବୁଆରେ ବାହାରେ ମଜା।
କୁଆଡେ କଣ? ରୁମ୍ ରେ ଗଲେ କଣ ଯାହାକ ସବୁଆଡେ ସେଆ।
ହଁ, ଘରେ କେତେ ବସିବ?
ବସିବାଠି କଣ? ବସୁଛୁ କେତେ ସମୟ କି ଆମେ?
ହୁଁ, ତମେ ତ ଫିସ୍ ରେ ଖାଲି ତ ମାନେ କାମ, ଆଉ କଁ ଯେତେଟେ ଛୁଟି ଫୁଟି ହେଲେ ଘରକୁ ନହେଲେ କୁଆରେ ବୁଲିଯାଉ। ଆଉ ଏବେ ତ ଠିକ୍ ସନ୍ଧ୍ୟାବେଳେ ତମର ଇଭିନିଂ ରେ ସରିଯାଉଛି ବୁଲାବୁଲି ଟିକେ କରିବୁ ଭଲ ମନ ଫ୍ରି ଲାଗିବ ଟିକେ।
ହଁ, ବୁଲାବୁଲି ତ ହଉଛି ଡେଲି ଏଥର। ଆଉ କଣ ସନ୍ଧ୍ୟାବେଳ ତ ହେଲାଣି ଆଉ। ଆଉ ତ ଏଇ ଶନିବାର ଆଜି ଗୁରୁବାର, ଏଇ ବୁଧୁବାର ହେଇଗଲା। ଗୁରୁବାର ତ ହେଇଯିବ ଏଇ କାଲି। ଶୁକ୍ରବାର ଗଲେ, ଶନିବାର ଦିନ ଘରକୁ ଆଉ।
ଉୁଁ, ହୁଁ। ହୁଁ, ଘରେ ଟିକେ ମଜାମସ୍ତି କଲେ ଟିକେ ଭଲ। ଗାଁ ଟିକେ ବୁଲିବା, ତା'ପରେ ଅଫିସ୍ କାମ ଟେନ୍ ସନ୍ ହେଇକି ତା'ପରେ ଟିକେ ଘରକୁ ତା'ପରେ ଏଁତି ଆଉ। ହ
ଚାଲିଛିତ, ଏମିତି ଜୀବନ ଟା ଆଉ। ଚାଲିବ ଆଉ କଣ ଅଛି?
ହଁ, ନିହାନ୍ତି ଟେନସନ୍ ହେଲେ, କାହାକୁ କିଛି କହି ହବନି?
ଓ ହଉ ତମେ ବଧେ ରୋଷେଇବାସ କର ଯାଇଁକି ଯାଉଛି, ଦେଖେ ସେ ତାର ତମେ ଯାଇକି ରୋଷେଇବାସ ଟା କର। ମୁଁ ଦେଖେ ସାଙ୍ଗ ଟା କୁଆଡେ ଗଲା? ତାକୁ ଦେଖିସାରେ। ତା'ପରେ ତା ମୁଁ ଯଦି ହଉଛି କଲ୍ କରୁଛି। ମୁଁ ଟିକେ ପରେ ଆଉ କଣ?
ସାଙ୍ଗ ଆସିନାହାନ୍ତି?
ଆଉ କଣ କହୁଛ ତମେ ରୋଷେଇ ବାସ କର ମୁଁ ତାକୁ ଦେଖେ କଲ ତାକୁ ରଖୁଛି ହଁ।
ହଁ।